ହ୍ୟାଲୋ ଆଜ୍ଞା ହୁଁ ଆ କେମିତି ଅଛନ୍ତି ଆପଣ?
ହଁ ଭାଇ ଭଲ ଅଛି ଆଉ ମୁଁ କହୁଥିଲି ଯେ
ସବୁ ଠିକ ଭୟସ ଟା ଠିକ ସେ ଆସୁନି ଆପଣ ଟିକେ ବସିଯାଆନ୍ତୁ କିମ୍ବା କୌଣସି ହୁଁ କୁହନ୍ତୁ ଆଜ୍ଞା କୁହନ୍ତୁ ଆଜ୍ଞା ।
ମୁଁ କହୁଥିଲି ଯେ ଆମର ଯୋଉ ଏଇନା ଆମ ଯୋଉ ନୂତନ ଘର ଆମର ସେପଟେ କୋଠା ଘର ହେଇଚି ହେଲା ଆମର ଏ ଏପଟେ ଯୋଉ ଘରଟା କରିବା ହେଲା।
ଆଜ୍ଞା କୁହନ୍ତୁ।
ଶୁଭିଲା ଆମର ଯୋଉ ନୂତନ ନୂତନ କୋଟା ଘର ତ ଆମର ଦୁଇ ବକରା ହେଇଚି। ହେଲା ଏବେ ଆଉ ଆମେ କଣ କରିବା ଏବେ ଆଉ ନୂତନ କୋଠାଘର କରିପାରିବା ନାହିଁ। କାଇିକିନା ଆମ
ଆଜ୍ଞା ସେତିକି ଅର୍ଥ ନାହିଁ ଏବେ।
ସେତିକି ଅର୍ଥ ନାହିଁ କି ସେତିକି ଆମ ସକ୍ଷମ ହଉନାହିଁ ଆମେ ଅଳ୍ପ କିଛି ପଇସା ଖର୍ଚ୍ଚ କରିକି ଆମ ଏପଟକୁ ଆମ ଏପଟକୁ ଯେକଣ ଆଉ ଯୋଉ ଯେପରି ଯ ଆକୁ ଯେତିକି ଜାଗା ଅଛି ସେତିକି ମଧ୍ୟ ଦୁଇ ବଖରା ଯୋଉ ଚାଳ ଫ ଆ କରି ବୁଝି ପାଇଲେ? ଦିବାହ ଚାଳ କରିଦବା ଯଦି ଗୋଟିଏ ଘର ଆମର ରୋଷେଇ ଇ ବାସ ହବ ଚାଳ ଘରେ ଅନ୍ୟ ଘରେ ଆମେ ଆମେ ବସା ଉଠା କରିବା, ଖାଦ୍ୟପେୟ କରିବା ହେଲା। ଚାଳ ତ ଆପଣ ଜାଣିଥିବେ ଥଣ୍ଡା ଘର ଖରା ଦିନକୁ ବି ଏବେ ଭଲ। ହେଲା ଆଉ ବର୍ଷା ଦିନ ହେଲେ ଆମେ ତଳ ଟା କଣ କରିବା କହିଲେ ଆମ ମେଜିଆ କରିକି ଗୋଡି ସିମେଣ୍ଟ ଦେଇକି ପକ୍କା କରିଦବା ତଳ ଟା ପକ୍କା ରହିଲା ଉପର ଟା ଆମର ଝଣରେ ଛାଇଦବା ବୁଝିପାରିଲେ। ଛଣରେ ଛାଇ ଦେଇକି ଦୁଇ ବଖରା ଆମର ଘର କରିଥିଲେ ଦୁଇ ବଖରା ଅଳ୍ପ ଅଳ୍ପରେ ଆଉ ମାଟି ଦୁଇ ଟିପ୍ ନେଇ ହେ ଦେ ବୁଝି ପାଇଲେ। ବୁଝିପାଇଲେ ମାଟି ଦୁଇ ଟିପ ନେଇ ଆସିଲେ ଆମ ଘର କାନ୍ଥ ହେଇଯିବ ଆଉ ବାଉଁଶ ରୁ ଝାଟି ଝାଟି ଗୁଡା ନେଇ ଆସିବା ବୁଝିପାରିଲେ, ତମେ ମୁଁ ଆମ ଯୋଉ ମ ଝିଆ ଭାଇ ଯୋଉ ଅଛନ୍ତି ଆମେ ତିନି ଜଣ ଯ ଝାଟି ଆଉ ବାପା ମିଶିକି ନେଇ ଆସିକି
ହୁଁ।
ଆମେ ଝାଟି ସାଇଜ କରି ନିଜେ କରିପାରିବା ଆଉ ଦୁଇ ଜଣ ଲୋକଙ୍କୁ ଯୋଉ କରିବା ସେ ଚାଳ ଛାଇଦେବେ ଏବଂ ମାଟି ଆମ ସହିତ ବି ଦେଇଦେବେ ସାଇଜ କରିିକି ତାକୁ ଭଲ ଭାବରେ ଗୋବର କରିକି ଲିପିଦବା ହେଲା। ତାପରେ ଆମର ଯୋଉ ଛକକୁ ଆଉ ମାର୍ ଛକକୁ ଯୋଉ ନୂତନ ନୂତନ ଯୋଉ ଆସୁଚି ରଙ୍ଗ, ସେଇ ରଙ୍ଗ ଆଣିକି ପାଣିରେ ଗୋଳେଇକି ମାରିଦବା ସେ ଯେହେତୁ ଆମର କିଛି ହବ ନାହିଁ।
ଆଜ୍ଞା ଆଜ୍ଞା, ଆପଣ ଯୋଉ ଠିକ ଅଛି ଆପଣ ଯାହା କହିଲେ ଠିକ। ଠିକ ଅଛି ଆଜ୍ଞା ଆପଣ ଏବେ ଯାହେତୁ ସକ୍ଷମ ନୁହେଁ ଆମେ ଗୋଟେ କୋଠା ଘର କରିବା ପାଇଁ ସେଥିପାଇଁ ଆପଣ କହୁଚନ୍ତି କି ଚାଳ ଘର ଗୋଟେ ନୂତନ ଟେ ତିଆରି କରଆକୁ ଆଜ୍ଞା ଆ
ଆପଣ କିଛି ପଇସା ଖର୍ଚ୍ଚ କରିକି ହେଲା ଆମ ଦୁଇଟି ଚାଳ ଘର କରିଥିଲେ ଆମ ଘର ଏଇନା ଚାରିରୁ ପାଞ୍ଚ ବର୍ଷ ସେ ଯାଇପାରିବ। ପ୍ରତ୍ୟେକ ବର୍ଷ ଆମେ ଆମର ତ ଛଣ ଆମର ତ ଛଣ ହଉଚି, ବୁଝିପାଇଲେ ଆମର ଛଣ ହଉଚି, ତା ସେ ଆଉ ଆମର ବିଲ ବି ଚାଷ ହଉଚି ଛଣ ହଉଛି କଚଡା ହଉଚି। ଆମେ ପ୍ରତ୍ୟେକ ବର୍ଷ ବି ଆମେ ଛାଇପାରିବା ଘରକୁ ବୁଝିପାଇଲେ ।ଆମେ କିଛି ବର୍ଷ ଯଦି ଆମେ ଦି ପଇସା ରଖିଥିବା ଆଗକୁ ଆମର ବଡ ଭାଇଙ୍କର ବାହାଘର ଆସୁଛି। ବୁଝି ଆଗକୁ ଆମେ ବହୁତ ଉ ବର୍ଷ ଦୁଇ ବର୍ଷ ଭିତରେ ଆମ ବଡ଼ ଭାଇଙ୍କର ବାହାଘରଟା କରିବା।
ଆଜ୍ଞା ଆଜ୍ଞା। ଆପଣ ଯୋଉ କହିଲେ ଠିକ ଅଛି ହୁଁ ଆପଣ ଘର କରିବା ପୂର୍ବରୁ, ଏବେ ପ୍ରଥମତଃ ସେ ଯୋଉ ଘରଟି ଅଛି ତାକୁ କୁ, ଏବେ ଏକରେ ଅଛି ସେ ଘର ଟିକୁ ଭାଙ୍ଗିବାକୁ ପଡିବ।
ହଁ ସେ ତ ଆମର ଯୋଉ ପୁରୁଣା ଚାଳ ଘର ଥିଲା। ସେ ତ ଭାଙ୍ଗି ଭୁଙ୍ଗି ସାଇଲାଣି ନା ଦୁଇ ବର୍ଷ ହେଲାଣି। ରୁ ଦେଢ ବର୍ଷ ପାଖାପାଖି ହେଇଯିବ ଭାଙ୍ଗିଗଲାଣି, ସେଥିପାଇଁ ମୁଁ କହୁଛି ତା ଆଉ ଯୋ ଯେତିକି ଅଛି ତାକୁ ଭାଙ୍ଗିଦବା। ଯୋଉ ଅଳ୍ପ କିଛି ମାଟିରେ ରହିବ ତାକୁ ତଳେ ପକେଇକି ଉଚ ଉଚ୍ଚା କରିଦବା। ବୁଝିପାଇଲେ ଆମ କୋଠା ଘର ସମାନ କରିଦେଇକି ତା ତଳେ ପକ୍କା କରିଦବା ବୁଝିପାଇଲେ, ସେ ପକ୍କାଟା କରିଦେଲେ ଆମକୁ ଭଲ ସୁବିଧା ହବ ତଳ ଆମର କାଦୁଅ ହବାର ନାହିଁ କିଛି ହବାର ନାହିଁ ।ଭଲ ତଳେ ଚଳାଚଳ କଲେ ଆଉ ପ୍ରତେକ ବର୍ଷ ଛାଇଦେଲେ ଆମର ଭଲଟା ହେଇଯିବ ବୁଝିପାଇଲେ।
ଆଜ୍ଞା ଆପଣ ଯୋଉ ଆଜ୍ଞା! ଠିକ ଅଛି ଆଜ୍ଞା ଆପଣ ଯୋଉ କହିଲେ କି ଠିକ ଅଛି। ସେ ଜେଗାଟିକୁ ଆଗେ ପ୍ରଥମେତ ସଫା କରିବାକୁ ପଡିବ ।ଏବେ ତ ଯେହେତୁ ବଣ ବଣ ହେଇଯାଇଚି ସେଠି ସଫା କରିବି ତା ପରେ ଆଉ ସେ ଜା ଆପଣ ଯୋଉ କହୁଛନ୍ତି ।ଆପଣ ଜାଣି ପାଇଁ ଆମ ଚତୁର୍ପାର୍ଶ୍ୱରେ ସବୁ ଅ ଲୋକମାନେ ସେ ପ୍ରଥମେ ତାକୁ ଉ ମାପ ସମସ୍ତି କି ଡାକିକି ତାଙ୍କୁ କ ଯୋଉ ତାକୁ ମାପ କରିବାକୁ ପ୍ରଥମେ ପଡିବ।
ହୁଁ। ବା ଆମ ଜାଗା ଆମେ ମାପିକି ବାହାର କରିଦବା। କାହିଁକି ନା ଆମକୁ ଆ ଭବିଷ୍ୟତ କାଳ ଅସ ସୁବିଧା ହବ। ଆମେ କୋଟ ଆମେସିନା ଏବେ ଚାଳ ଘର କରିଦବା ଛୋଟ ଏଟେ କରିଦେ ହେଇଯିବ। ଆମେ କୋଠା ଘର କରିବା ସିଢି ଘର ବାହାର କରିବା କି ଅନ୍ୟ କିଛି ଆମର ଉଁ କରିବା ବୁଝିପାଇଲେେ ଅନ୍ୟ ଆମର ବହିଷ୍କାର ପାଇଁ ଯେକୌଣସି ଗୋଟେ ଲାଟ୍ରିନ୍ ହଉ କି ବାଥରୁମ ଗୋଟେ କରିବା ସେଇପଟେ ହ ହବ ରୋଷ ଷେଇ ଘରେ ଖଣ୍ଡେ କରିବା ।ତାହେଲେ ଜାଗା ଆମର ଇଏ ହବ ଯେତିକି ଜାଗା ଅଛି ସେତିକି ଆମେ ବାହାର କରିଦବା।
ଆଜ୍ଞା। ଆପଣ ଯଉ କହିଲେ ଠିକ କହିଲେ ଯେ। କିନ୍ତୁ ଏବେ ଯଦି ଆମେ ଅ କରିଦଉଛନ୍ତି ତାପରେ ଆଗକୁ ଆମର ନାଇଁ ବାହାଘର ଯେହେତୁ ବୟସ ହେଇଗଲାଣି। ସେଟାକୁ କରିବାକୁ ପଡିବ। ଆଉ ସେଥିପାଇଁ ଆମକୁ ଟିକେ କିଛି ବର୍ଷ ଏଇନା ଆ ଏଇ ଘର ଟିକୁ କରି କିଛି ବର୍ଷ ଏଇନା ସ ଞ୍ଚୟ କରିବାକୁ ପଡିବ।
ମୁଁ ତ ସେଇୟା କହୁଛି, ଆମର ଯେତିକି ସଞ୍ଚୟ ଅଛି, ଆମର ସତୟ ଅଛି ଆମେ ସେତିକି ଯଦି କୋଠା ଘରରେ ଆମ କରିକି ସାରିଦବା ତାହେଲେ ଆମର ସଞ୍ଚୟଟା ମାନେ ସରିଯିବ ସରିଯିବ ମାନେ କଣ ଅଧାରୁୁ ଅଧିକା ସରିଯିବ। ଆମେ ଯଦି ଏଇ ବର୍ଷ ଆମ ବଡ ଭାଇ ର ବାହାଘର କରିଦଉଛି ।ବୁଝିପାଇଲେ ବଡ ଭାଇର ବାହାର କଣ କହୁଛ ବଡ ଭାଇ ର ବାହାର ସରିଗଲା ପରେ ତାର ଗୋଟିଏ ବର୍ଷ ପରେ। ଆମେ କୋଠା ଘରଟା ସା ଷ୍ଟାର୍ଟ କରିପାରିବେ। କାହିଁକି ନା ଶୁଣନ୍ତୁ ଏଇ ଆମର ଯୋଉ ସଞ୍ଚୟ ପଇସା ସବୁ ଅ ଖର୍ଚ୍ଚ ହେଇଯିବ ସତୁରି ଅଶୀ ପସି ପସି ପ୍ରତିଶତ ଖର୍ଚ୍ଚ ହେଇଯିବ ବୁଝିପାଇଲେ ଆଉ ଯୋଉ ଦଶ କୋଡିଏ ପ୍ରତିଶତ ରହିଲା ।ଆଉ ଗୋଟେ ବର୍ଷ ପରେ ସେଇଟା ଦଶ କୋଡିଏ ପ୍ରତିଶତ ସେ ପଚାଶ ଷାଠି ପ୍ର ପ୍ରତିଶତ ହେଇଯିବ ବୁଝିପାରିଲେ
ଆଜ୍ଞା।
ସେଇ ଯେ ପ୍ରତିଶତ ହେଇଯିବ ଆମେ ସେଇଥିରେ କୋଠା ଘର ଆମେ ବହୁତ ଇଟା ଉଠେଇ କେମ ରଖିପାରିବେ ପୁଣି ଆଉ କିଛି ବର୍ଷ ପରେ ବି ଆଉ କିଛି ମାସ ପରେ ଆମେ ପୁଣି ଆଉଥରେ ଛାତ ଟା ପକ କେଇଦବାତ ପକେଇଲେ ଏମିତି ଆମର ଲାଟି ବା ବାହାର ଯିବ ପାହାଚ ଘର ବାହାରି ଯିବ, ବା ଶିଢଡିି ଘର ବାହାର ଯିବ ଆମର ଆଉ ଦୁଇ ବ୍ୟକ୍ତି ଖରା ବାହାରି ଯିବ ଯେମିତି ଆମେ ସମସ୍ତେ ରହିପାରିବା ବହୁତ ବଡ ବାରାଣ୍ଡା ବି ଆମର ହେଇଯିବ ସେଇ କରରେ ଆମର ଗୋଟେ ପାଇପ୍ ପାଇପ୍ ହେଇଯିବ ବୁଝିପାରିଲ ଆମେ ତ ପାଇପ ଖୋଳା ହେଇକି ଅ ଛି ଆଉ ଆମ ଘର ପଛପଟୁ ଯୋଉ ଛୋଟିଆ ଜାଗା ଟା ଅଛି। ସାଇଟ୍ ରେ ଗୋଟେ କୂଅଟା ଯୋଉ ଅଛି ସେ କୂଅରେ ବି ଆମେ ଯୋଉ ମଟର ପକେଇଥିବା।
ଆଜ୍ଞା ଆଜ୍ଞା ଠିକ ଅଛି ସେ ବିଷୟରେ ମୁଁ ଆମେ ଚିନ୍ତା କରିବା ଦୁଇ ଜଣ। ତାପରେ କିଛି ଗୋଟାଏ କରିବା ତିନି ଜଣ ଚିନ୍ତା କରି ଆଉ ଆପଣ ଆ କଣ ଖାଇଥିଲି ସକାଳେ
ନାଇଁ ମୁଁ ଯାଇଥେଲି ଟିକେ କାଯ୍ୟରେ ଯାଇଥିଲି ଆମ ଅଫିସ କାର୍ଯ୍ୟରେ ଯାଇଥିଲି କାର୍ଯ୍ୟରୁ ଆସିକି ମୁଁ ଦେଖିଆ ସାନ ଭାଇ କୁ କଲ୍ କରେ ପାଠ ସାଠ ପଢୁଚି ଆଉ ସିଏ ତ ମଝିଆ ଭାଇ କୁଆଡେ କଁ ଯାଇଛି ତା ଚାକିରି କରୁଚି। ସିଏ ଏଇନା ତା କାମରେ ବ୍ୟସ୍ତ ଥିବ।
ହୁଁ ଆଜ୍ଞା ଉଁମା ସେ ସେୟା ଏକା ଆପଣ ଯା କହିଲେ ସେୟା ଏବେ ମୁଁ ଏବେ ଟିକେ ବାପାଙ୍କ ସାଙ୍ଗରେ ଟିକେ ବାପାଙ୍କ ସାଙ୍ଗେ କଥା ହେଇ ବାପା ମାଆଙ୍କ ସାଙ୍ଗରେ କଥା ହେଲା ପରେ ଆପଣଙ୍କୁ ଟିକେ ଆପଣ ଆପଣ ତ ଏବେ ବାହାରେ
ଶୁଣନ୍ତୁ ଆପଣ ଆପଣଙ୍କ ସହିତ ବାର୍ତ୍ତାଳାପ କରିକି। ମୋ କଥା କହିପେଇଁ ମୁଁ ମୋ କଁ କଁ କହିଲି ମୁଁ ସେ କଥା କହିକି ମୋତେ ଆପଣ ଜଣାଇବେ ବାପାଙ୍କୁ ବି ମଧ୍ୟ କଲ୍ କରିବେ ମୋତେ କଲ୍ କରିବା ପାଇଁ। ଆଜି ତ ବୋହୁତୁ ରାତି ଦଶଟା ପାଖାପାଖି ହେଲାଣି ଆଉ ତମେ ମୁଁ ପଛେ କାଲି ଅ ଆପଣ ମତେ କଲ୍ କ ଜଣେଇବି ମୁଁ କାର୍ଯ୍ୟକୁ ଯା ଯିବା। ପୂର୍ବରୁ ବି କାର୍ଯ୍ୟରୁ ଆସିବା ପରେ ବୁଝିପାଇ ଯେକ୍ ଯେକୌଣସି ତା ସମୟରେ ଆପଣଙ୍କୁ ଯଦ କଲ୍ କରିବେ ମୁଁ ଯଦି ବ୍ୟସ୍ତ ଥେବି ତାହାଲେ ଉଠେଇି କହିଦେବି ମୁଁ ବ୍ୟସ୍ତ ଅଛି ଆପଣ କିଛି ସମୟ ପରେ କରିବେ।
ଆଜ୍ଞା ନିଶ୍ଚିନ୍ତ ଆଉ ସେ ବିଷୟରେ ବୋହୁତ କିଛି ଭାବିବାକୁ ଭାବିଶ୍ ଯାହା ବି କରିବା।
ହଁ ଆଉ ଯୋଉ ସେ ଯୋଉ ଭଦ୍ର ଲୋକ ଟି ଆସିଲେ ଆପଣ କଁ କହିଲେ ବାହାଘର ବିଷୟରେ କଁ କହିଲେ କଁ ଝିଅ ଦେଖିଲେ କଣ।
ଆଜ୍ଞା ଆମର ଯଦି ଭଦ୍ରରେ ଯୋଉ ଭଦ୍ରବ୍ୟକ୍ତି ଆସିଥିଲେ ସେ ଦେ ଦେଖିଲେ ଏବଂ କହିଲେ ଆ ଟିକେ ଏବ୍ ମାନେ ପୁଅ ଟିକୁ ଦେଖିକି ଗଲେ। ଆଉ ତାଙ୍କର ଦେଖିଲା ପରେ ଆଜ୍ଞା ଭାଇଙ୍କୁ ଦେଖିକି ଗଲେ ବା କହିଲେ ଏଆଁ ମୁଁ ମଧ୍ୟ ସେପରି କିଛି ଗୋଟେ ପିଲା ଝିଅଟି ଦେଖିବି। ଆଜ୍ଞା ସେଇ ଆପଣଙ୍କର ଆପଣଙ୍କ ଏବେ ଯୋଉ ପରିସ୍ଥିତିକି ନେଇ ଆଁ ସେଇ ଝିଅଟି ଗୋଟେ ଦେଖି ଆପଣ ପାଇଁ
ସିଏ ଶୁଣ ଶୁଣୁ ସିଏ ତ କହିଲେ ମୁଁ ଯୋଉ ଦୁଇ ତିନିଟି ଝିଅ ଦେ ଖିଲି ସିଏ ଦେଖିଛନ୍ତି ଆଉ ଅନ୍ୟ ଝିଅ ବି କହିଲେ ଦେଖିବାକୁ ଆପଣ ବି କହିଥିଲେ ନା କଣ ଅନ୍ୟ ଝିଅ ବାପ ପା କରିଲାଙ୍କୁ ଅନ୍ୟ ଝିଅ ଦେଖିବାକୁ ଆଉ ଦୁଇ ତିନୋଟି ଝିଅ ବି କହିଥିଲେ ଯେ ଦେଖିଇବାକୁ। ବୁଝିପାଇଲେ।
ଆଜ୍ଞା ସେ ହଁ ମଧ୍ୟ କହିଥିଲେ କିନ୍ତୁ ଅଁ ସେ ଯୋଉ ଥିଲେ ଯୋଉ ଭଦ୍ରଲୋକି ଯିଏ ଥିଲେ ସିଏ ଏବେ ଏପର୍ଯ୍ୟନ୍ତ କିଛି ଆମକୁ ସୂଚନା ଦେଇନାହାନ୍ତି। କି ଅନ୍ୟ ଝିଅ ଦେଖିଛନ୍ତି କି କଁ କରଛନ୍ତି ଆଁ ମୁଁ ମଧ୍ୟ ସେ ବିଷୟରେ ବାପାଙ୍କୁ କିଛି ପଚାରିନି କିମ୍ବା ବାପା ସେଇ ବିଷୟରେ ମତେ କିଛି କହିନାହାନ୍ତି ଆଉ ଉଁ
ଭାବୁଛୁ ମଧ୍ୟ ଏଇ ବର୍ଷ କିମ୍ବା ଏଇ ଅଁ ଛଅ ମାସ ଭିତରେ ସେଇ ଉଁ ମାନେ ବାହାଘରଟିକୁ କରିଦବାକୁ ଯେହେତୁ ଏବେ ମାଆଙ୍କର ମାଆଙ୍କ ଙ୍କର ମ ଟିକେ ମାଆଙ୍କର ବୟସ ହେଇଗଲାଣି ଯେହେତୁ ଆ ସିଏ କିଛି କାମ ଆଁ କରିପାରୁନାହାନ୍ତି ଆଉ ଏବଂ ତାଙ୍କ ଦେହ ବି ଅ ଅ ଅଧିକାଂ ଶ ଅଁ ସମୟ ଅସୁସ୍ଥ ରୋହୁଚି ଆଁ ଗ୍ୟାସ୍ ରୋହୁଚି ଏବଂ ବିଭିନ୍ନ ପ୍ରକାର ଡାଇବେଟିସ୍ ବିଭିନ୍ନ ପ୍ରକାର ରୋଗ ରହୁଛି, ଆ ସେଥିପାଇଁ ଆ କିଛି ଯେହେତୁ ଅ
ମୁଁ ଯାଉଛି। ହଁ, ମୁଁ ଯାଉଛି ମୋର ଅ ମୁଁ ଯାଉଛି। କିଛି ମୁଁ ସମୟ ନୁହେଁ ଶୁଣନ୍ତୁ, ଶୁଣନ୍ତୁ, ମୁଁ ଆସିଥିଲି ନା କାମରୁ ଆସଲି। ମୁଁ ଏଇନା କିଛି ଖାନୀୟ ଖାଦ୍ୟ ଖାଇକି ପାଣି ପିଇକି, ମୁଁ ବିଶ୍ରାମ ନେବି। ସକାଳୁ ଛଅଟାରୁ ଉଠିକି ମୁଁ ଅଫିସ୍ ଯିବାର ଅଛି, ଛଅଟା ରୁ ନୁହଁ ତ! ଛଅଟାରୁ ଉଠି ନିଜ ନିତ୍ୟ କାମ ସାରିକି ବହୁତ୍ କିଛି କାମ କରିକି, ଦଶଟାରେ ଅଫିସ୍ ଯିବାର ଅଛି। ଅଫିସ୍ ରୁ ଆସିକି ମୁଁ ଆପଣଙ୍କୁ କଲ୍ କରିବି। କି ଆପଣ ମଧ୍ୟ ମୁଁ କଲ୍ କରିବି। ଆଉ ଭଦ୍ରଲୋକି ଯାହା କହିଥିଲେ ମତେ ସବୁ କହିବେ। ହଉ, ମୁଁ ଶୁଣନ୍ତୁ ମୁଁ ଭାଇ ରଖୁଛି ନମସ୍କାର୍।
ସୁ ଶୁଭରାତ୍ରି ଶୁଭରାତ୍ରି।